ହୁଁ କଣ କରୁଛନ୍ତି?
କିଛି ନାହିଁ ଏଇ ଅଫିସରେ ଥିଲି ଭାଇ।
ଓହୋ ଆଉ କଣ ବ୍ୟସ୍ତ ବ୍ୟସ୍ତ ଅଛ କି? ଆଛା ଆଉ ମୁଁ କହିଲି ଆଉ କଣ ଖାଇ ଖାଇଲେଣି?
ନାଇଁ ଆମର ଏଇଠି ଖାଇବା ସମୟ ହୋଉଛି ଦିଇଟା ବେଳେ ତ ମୁଁ ଦିଇଟା ପରେ ଯିବି ଖାଇବି ଆଉ। ଦିଟା ରୁ ତିନ ଟା, ଦିଟାରୁ ତିନ ଟା ରହିଛି ସମୟ।
ଓହୋ ଏତେ ବିଳମ୍ବରେ ଖାଇବେ ଦେହ ପା କିଛି ଖରାପ ହବାର ଅସୁବିଧା ହବ। ତମେ ଟିକେ ଜଲଦି ଖାଇଦେଲେ ଭଲ ହୁଅନ୍ତା।
ଆଜ୍ଞା, କିନ୍ତୁ ଅଫିସ୍ ର ସମୟ ରହୁଛି ଦିଟା ରୁ ତିନିଟା। ତ କଣ କରିବା ନିୟମ ମାନିକି ରହିବାକୁ ବି ପଡିବ।
ହଁ ବୁଝିଲି ଯେ କଳାସ, ସ- ଅଫିସ୍ ବାଲା କଣ ସମୟ ଜାଣି ପାରୁନାହାନ୍ତି। ତାଙ୍କ ନିୟମ ନିୟମ ଏମିତି କର ଛନ୍ତି ମଣିଷ ଦେହ ହାତ ଖରାପଁ ଖରାପ କରିବେ ନା କଣ। ହଉ ହଉ ଦେଖ ତାଙ୍କ ନି ଇଚ୍ଛା। ତାଙ୍କୁ ତାଙ୍କ ଉପରେ ନିର୍ଭର କରେ, ଆଉ କଣ ସକାଳୁ କଣ କେମିତି ଦିନ ଆଜି କଟିଛି ଠିକ୍ କୁହନ୍ତୁ।
ସକାଳୁ ସେଇ କାମ ଡେଲି ତ ପ୍ରତିଦିନ ଆମର ରୋଷେଇବାସ କରିକି ଘରୁ ଆସ ରମ ରୁ ଆସିକି ଏଇଠି ସାଢେ ଦଶଟା ରୂ ଡୁଟି ସାଢେ ଦଶ ରୁ ସାଢେ ଛଅ ଯାଏଁ। ଆଉ ରୋଷେଇ କରିକି ସକାଳୁ ଖାଇ ପକି ଆସ ଛି ପୁଣି ଟିଫିିନ ନେଇକି ଆସୁଛି ଆସିକି ଏଠି କାମ ପୁଣି ଗଲେ ସାଡେ ଛଅଟା ବେଳେ ରାତିରେ କଣ ରୋଷେଇବାସ କରି ଖାଇବା କଥା ଆଉ।
ହ ତମେ ନିଜେ ଆଚ୍ଛା ତମେ ନିଜେ ରୋଷେଇ କରୁଛ ନୁହ?
ଆଜ୍ଞା
ଆ କେଇ ଜଣ ତମେ ଅଛ ଜଣେ ଅଛ?
ହଁ, ମୁଁ ଏକା ରହୁଛି।
ଏକା ଅଛ ପୁଣି ପରିବାପତ୍ର ମାନେ କୋଉଠି କଣ ଆଣୁଛ? ମେ ଏକା ଯାଉଛ ମାରେ ଯୋଉମାନେ ଉଁ, ଯାଉ ଆଣିବାକୁ ଆମ ହାଟକୁ ଯାଉଛ ନା?
ହଁ ଏଇଠି ହାଟ ମଙ୍ଗଳବାର, ଶନିବାର ହାଟ ବସୁଛି। ଯାଉଛି ଅଫିସ୍ ସାରିକି କିଣିକି ନେଇକି ଯାଉଛି ଆଉ।
ଆଉ ତମ ଦେହ ପା ଏଇନା ଭଲ ନା?
ନାଇଁ ଏମିତି ଥଣ୍ଡା ଟିକେ ହେଇଯାଇଛି ହେଇ ମୁଁ କଥାରୁ ଆପଣ ଜାଣିପାରୁଥିବେ।
ହଁ ମୁଁତ କଥାରୁ ଜାଣି ପାରୁଛି ଥଣ୍ଡା କି ତଣ୍ଟି ପଡିଯାଇଛି ସିଏ ଏଇନା କହୁଥିଲେ।
ହଁ।
ହଁ ଆଉ ଯଦି କଣ କହୁଛ ଦେଖ ଡା-ଡାକ୍ତରଖାନାରେ ଟିକେ ଦେଖେଇଲେନି।
ନାଇଁ ଏମିତି ଏଇ ଋତୁ ପରିବର୍ତ୍ତନ ଯୁଗୁ ଟିକେ ସାମାନ୍ୟ ଥଣ୍ଡା ହେଇଯାଇଚି।
ଆଚ୍ଛା ଆଚ୍ଛା ହଉ ବିକଳ ବ୍ୟବସ୍ଥା ପାଖରେ ଫେଣି ରଖିଛନ୍ତି ନା ନାଇଁ ଟିକେ ଆମର ଔଷଧ।
ଆଜ୍ଞା ଆଜ୍ଞା ଅଛି। ଔଷଧ ରଖିଚୁ ଗରମ ପାଣି ଟିକେ ପିଆ ପିଇ କରିକି
ହଁ ହଁ। ବହୁତ୍ ଭଲ ବହୁତ୍ ଭଲ। ଆଉ ତମ କଣ ସେଠି ଆଉ ତମ ଘରକୁ ଆଉ ଆସିନ? ହାଲୋ।
ହଁ ।
ହଁ ତମ କଥା ଟିକେ କୁଆଡେ ହଁ।
ସାଙ୍ଗ ବାହାଘର ପାଇଁ ଯାଇଥିଲି, ମଝିରେ ତିନି ଦିନ ଛୁଟି ରେ ଥିଲି।
ହଁ।
ତାପରେ ପୁଣି ବାହାଘର ସରିଲା ପରେ ପୁଣି ଆସିଚି ନିଜ କାର୍ଯ୍ୟସ୍ଥଳକୁ ଆଉ।
ହଁ ପୁଣି ଫେରି ଆସିଛନ୍ତି ଆଉ। ଆଉ ଘରେ କଣ ବାପା ବୋଉଙ୍କ ଦେହ ଭଲ ଠିକ୍ ଠାକ୍ ତ?
ଆଜ୍ଞା ଆଜ୍ଞା। ସମସ୍ତେ ଭଲ ଅଛନ୍ତି। ମୋ ଖୁଡ଼ିଙ୍କ ଦେହ ଟିକେ ଖରାପ ଅଛି। ତାଙ୍କର ଓ ମଧୁମେହ ରୋଗ ରହୁଚି।
ଆଚ୍ଛା। ମାନେ କି ରୋଗ ଟା କେବେ କେବେ ଆରମ୍ଭ ହେଲା?
ରାଗ ରୋଗ ହେଲାଣି ବହୁତ ଦିନ ହବ। ସିଏ କିନ୍ତୁ
ହଁ
ଆଗରୁ ଟିକେ ସୁସ୍ଥ ଥିଲେ। ଏଇ ଦଶ ବାର ଦିନ ହବ ବହୁତ ଅଧିକ ବଢି ଯାଇଚି ତାଙ୍କର। ଆଉ ଉଚ୍ଚ ରକ୍ତଚାପ ମଧ୍ୟ ରହୁଚି। ସେଥିପାଇଁ ଏବେ ଟିକେ ମେଡିକାଲରେ ସେ ଭର୍ ର୍ତ୍ତି ହେଇଛନ୍ତି।
ମେଡିକାଲ ଅଛନ୍ତି ଏଇନା, କେତେ ଦିନ ହେଲା ରହିଲେଣି? ତିନି ଦିନ ହେଲାଣି ଆଚ୍ଛା।
ତ ଘରେ ସମସ୍ତେ ଟିକେ ସେଥିପାଇଁ ଚିନ୍ତିତ ଅଛନ୍ତି ଆଉ।
ଆଉ କଣ କରିବା ମଣିଷ ଦେହ ଖରାପ ହେଲେ ଚିନ୍ତା ନିଶ୍ଚିନ୍ତି କରିବେ ଆଉ କଣ ଦେହ ଭଲ ନହବା ଯାଙ୍କେ ଚିନ୍ତା ନ କରିବେନି କେମିତି। କହୁନାହାନ୍ତି, ଆଉ ତମେ କଣ ଖାଇବା ପାଇଁ କଣ ଗାଧୁଆବେଳ ପାଇଁ କଁ ପ୍ରସ୍ତୁତ କିଛି କରି କରିଛନ୍ତି ନା ନାହିଁ?
ହୁଁ ହୁଁ। କରିକି ନେଇକି ଆସିଚି। ଭାତ, ଡାଲି, ଆଳୁ ଭଜା ପାମ୍ପଡ଼ ଆଉ ଆଚାର।
ତମେ ଏକାହେଲେ ବହୁତ୍ ପରିଶ୍ରମ ଟିକେ ହଉନି? ଟିକେ ଅଧିକା ହେଇଯାଉନି?
ନାଇଁ ସେମତି ମୁଁ ଏକା ତ ଖାଉଚି, ଟିକେ ଥରେ କରିଦଉଚି।
ଏକାଥରେ କରିବା ସେୟାକୁ ଫେରେ ରାତିରେ ରାତିରେ ରାତିରେ ତାକୁ ଯାଇଁକି ଖାଇଦେବେ ଆଉ।
ରାତିରେ ଖାଲି ଟିକେ ହଁ ନଗେଇଖିଆ ରହୁଚ଼ି ମୁଁ ଯାଇକି ରୁଟି ଫୁଟି କଣ କରିକି ଖାଲି ଖାଉଚି ଆଉ।
ଅହୋ ଭଲ ଭଲ। ଆଉ ତାହେଲେ ଆଉ ସବୁ କଣ ଖବର କୁହନ୍ତୁ? କୁଆଡେ କଣ ସେଠି ଗଲେଣି ଯେବେଠୁ କଲେଣି ଚାକିରି କଲେଣି କୁଆଡେ ବୁଲାବୁଲି କରିବାକୁ ଗଲେଣି? ନା ନାଇଁ ବୁଲାବୁଲି କରିବାକୁ ଯାଇନାହାନ୍ତି?
ନାଇଁ ବୁଲାବୁଲି କରିବାକୁ ତ କୁଆଡେ ଯାଇନି। ମୁଁ ଆସ୍ ଚି ଏଠିକି ଆସିଲିଣି ସାତ, ଆଠ ମାସ ହେଇଗଲାଣି।
ଆଚ୍ଛା ସାତ ମାସ ଆସ ହଁ କୁହ।
ତାପରେ ଏଇଠି କାମ ଯାହା ଯେମିତି ଚାଲଚି।
ତମକୁ କଁ ଦ ତମ ଦରମା ଠିକ୍ ଠାକ୍ ସବୁ ଦଉଚ଼ନ୍ତି ନା ନାଇଁ?
ଆଜ୍ଞା ଆଜ୍ଞା ମାସୁ କୁ ମାସ ଦରମା ମିଳୁଛି ତାପରେ ଏବେ କମ ଅନୁସାରେ ଦରମା ବୃଦ୍ଧି ମଧ୍ୟ କରୁଚନ୍ତି।
ହଁ ସେଠାରେ ସେଠି ଠିକ୍ ଠାକ୍ ସୁବିଧା ଲାଗୁଚ଼ି ରହିବାକୁ କିଛି ଅସୁବିଧା ହେଉଚ଼ି କି?
ନାଇଁ ନାଇଁ ସବୁ ସୁବିଧା ଅଛି ସହରାଞ୍ଚଳ ଠାରୁ ଟିକେ ଦୂରରେ ଅଛି।
ହଁ ତମକୁ ତମ ଘ ରତ ହଁ ତମକୁ ତମ ଘର କଥା ଟିକେ ମନେ ପଡୁନି?
ଆଜ୍ଞା ଘର କଥା ଆଉ ମନେ ପଡିବନି ବାହାରେ ରହିଲେ ତ ଘର କଥା ସବୁଏଳେ ମନେ ପଡିବ। ମୁଁ ସେଥିପାଇଁ ପ୍ରତି ଶନିବାର ଘରକୁ ଯାଉଛି ଆଉ ରବାର ରହିକି ସୋବାର ସକାଳୁ ପୁଣି ଆସୁଚି।
ଆଚ୍ଛା ଯା ହଉ ଘରୁ ଟିକେ ମଜି ନ ଗଲେ ଭଲ ଲାଗୁନଥିବ ତମକୁ ଆଉ ନୁହେଁ।
ଆଗ୍ ଆଜ୍ଞା ଘର ଲୋକ ବି ବ୍ୟସ୍ତ ହଉଚ଼ନ୍ତି ଏଇଠି ପାଖରେ ରହିଚି।
ହଁ ମୋ ଯୋଜନା ଏଇ ପାଖେରେ ଟିକେ ରହିଲେ ଭଲ ହୁଅନ୍ତା ନୁହ କି?
ହଁ।
ଆଚ୍ଛା ଆଉ ସବୁ କଁ ତମ ସାଙ୍ଗ ଖବର ସବୁ କଁ ଟିକେ କୁହନ୍ତୁ ସାଙ୍ଗ ଖବର କାର ସବୁ ଆଉ ନୂଆ କାର ସବୁ ବାହାଘର? ନାଇଁ ସବୁ ଯୋଜନା ହଉଚି ନା ନାହିଁ ତମ ପାଇଁ କଁ ବାହାଘର ପାଇଁ ଖୋଜା ଖୋଜି ହେଲାଣି କି ନାଇଁ କି ଘରେ
ଆମର ଗୋଟେ ସାଙ୍ଗର ତ ବାହାଘର ଏବେ ଗଲା ଯୋଉ କହୁଚ଼ି। ଯାଇଥିଲି ତାର ବାହାଘର ସରିଲା ଆଉ ଆମେ ତିନି ଜଣ ସାଙ୍ଗ ଅଛୁ।
ହଁ।
ଆମର ଅନ୍ୟ ସାଙ୍ଗମାନେ ବି ଭାରି ଭଲ ଅଛନ୍ତି ସାଙ୍ଗ ବାହାଘର ରେ ସମସ୍ ତେଣୁ ମନ ଦୁଃଖ ଆମର ପିଲାଦିନର ସାଙ୍ଗ ଗୋଟେ ତାର ବାହାଘର ହେଇଗଲା।
କଁଣ କରିବା ସିଏ ତ ଦିନେ ଜ ଜନ୍ମ ହେଇଚି ମାନେ ଦିନେ ବାହା ହେଇକି ଦିନେ ଯିବେ ଶାଶୁ ଘରୁକୁ। ଆମେ କଣ ତାଙ୍କୁ ରଖିପାରିବା?
ଆଜ୍ଞା ସେ ହଁ ସେୟା ତ ଝିଅ ପିଲା ସେୟା ହବ। ଆଉ ପୁଅ ମାନେ ଘରେ ରହିବେ କିଛି ନାଇଁ।
ସେଉରା ଭୁଲିଆକୁ ପଡିବ ଆଉ କଁ କରିବା ବୁଝିଲ ହଁ। ଆଉ ସବୁ କଣ ଏଇ ସବୁ ଆଉ ସବୁ ଆସିବ? ଆଉ କଣ ଆଜି କ
ଆପଣଙ୍କ ଦେହ ଭଲ ଅଛି?
ହଁ ମୋ ଦେହ ଭଲ ଆଉ ମୋର ତ ସବୁବେଳେ ଭଲ ମୋର କେତେଏଳେ ଖରାପ ହଉଚ଼ି। ମୁ ସବୁବେଳେ ଭଲ ଅଛି ହଁ ହଁ ଖରାପ ନାହିଁ। ହଁ। ଆଉ ଆଉ କଣ ଭାଇ ଭାଇଙ୍କର ବାହାଘର ଫାହାଘର ହେଲାଣି ନା ଭାଇ କଣ କରୁଚ଼ନ୍ତି?
ହଁ ଆଜ୍ଞା ଭାଇଙ୍କ ବାହାଘର ତ ସରିଲାଣି ଘରେ ଏବେ ଭାଉଜ ଅଛନ୍ତି ହଁ ବଡ ଭାଇଙ୍କର ସର ସିଏ ସାନ ଭାଇ ଅଛନ୍ତି।
ଆଚ୍ଛା ଆଉ ତମେ ତ ଏଇନା ହେଇନ ଏଇ ସାନ ଭାଇ ବା ବାହାଘର ପରେ ଯାଇକି ତମ ତଳି ଆାଉ ନୁହକି?
ଆଜ୍ଞା ଆଜ୍ଞା।
ତମେ ଏଇନା ଆନନ୍ଦରେ ଏଇନା ବୁଲ ଦି ତିନି ବର୍ଷ କଣ ହେଲା। ହଁ ଆଉ ସବୁ କଣ କୁହ ଗୋଟେ କଣ ଗୋଟା? ଆଉ କୁଆଡେ ଯାଇଥିଲେ ଏବେ ରଥଯାତ୍ରା ହଉଛି କୁଆଡେ ଯିବା ଯିବି ପାଇଁ ଅଛି ଯୋଜନା?
ଭାବିଛୁ କି ରଥଯାତ୍ରାରେ ଟିକେ ପୁରୀ ଯାଇ ଜଗନ୍ନାଥଙ୍କୁ ଦର୍ଶନ କରି ଆସିବା। ଆଉ ଯେଦି ସମୟ ମିଳେ ଆଜ୍ଞା ଇଚ୍ଛାତ ଅଛି।
ସାଙ୍ଗମାନଙ୍କ ତମ ଦଳ ଗୋଷ୍ଠୀ ସବୁ ଅଛନ୍ତି ଯିବେ ନା ତମେ ଦି ତିନି ଜଣ ଭାରିଚ?
ନାଇଁ ଆମ ସାଙ୍ଗ ଆମେ ଦି ତିନି ଜଣ ଯଦି ଯିବୁ ଯିବୁ ଆଉ ଯଦି ଦି ଅନ୍ୟ ସାଙ୍ଗମାନେ ଯିବେ କିଛି ଅସୁବିଧା ନାହିଁ କିନ୍ତୁ ଆମେ ଦି ତିନି ଜଣ ଯି କଲେଜ୍ ଯିବା ପାଇଁ ଟିକେ ଇଚ୍ଛା ଅଛି।
ଯାହାଉ ଇଚ୍ଛା ହଉଛି ଯିବ କଣ ଏତେ ଭିଡରେ ଦର୍ଶନ କଣ କେମିତି କରିବ କିଛି ସେଇ ଭିତରେ ସବୁ ସାଙ୍ଗ ଏକମତ ଅଛନ୍ତି ନାଇଁ ଆମେ ଯି ବା ଠାକୁର ଦର୍ଶନ କରି ଆସିବା ଆଚ୍ଛା।
ସେଠାରେ ଅଯଥା ଗହଳି କରିବା ପାଇଁ ମନା କରୁଛନ୍ତି କିଛି ସାଙ୍ଗ ମନା କରୁଛନ୍ତି ଜଣେ ସାଙ୍ଗ ବି ମନା କରୁ ଚନ୍ତି। କିନ୍ତୁ ଜଗନ୍ନାଥଙ୍କର ସେଇ ଯୋଉ ରଥଯାତ୍ରା ସମୟରେ ଯୋଉ ଦୃ ତ ସେଇଟା କେବେ ଦେଖିନି ତ ଇଚ୍ଛା ଅଛି ଦେଖିବା ପାଇଁ ଆଗରୁ ଛୋ ଟ ଥିଲେ ବୋଲି ଘରେ ନିଅନ୍ତିନି ଘର ପ୍ରତିବର୍ଷ ଯାଆନ୍ତି ବାପା ମା ଭାଇ ପ୍ରତିବର୍ଷ ରଥ ଯାତ୍ରାରେ ଯାଆନ୍ତି। କିନ୍ତୁ ଛୋଟ ପିଲା ବୋଲି ମୋତେ ନିଅନ୍ତିନି ସାଙ୍ଗେରେ।
ଯାହା ହଉ ଜଗନ୍ନାଥ ତମ ମାନେ ତମ ସ୍ୱପ୍ନକୁ ଯୋଉ ଆଶା ଅଛି ଦେ ପୂରଣ କରନ୍ତୁ ତମେ ଦେଖ। ଆଉ ଏ ଯାଅ ଆଉ ସବୁ କଣ କୁହ ଇଚ୍ଛା ଅଛି ଯାଅ।
ଆଜ୍ଞା ଆଉ ଆପଣଙ୍କର କୁଆଡେ ବୁଲାବୁଲିର କଣ?
ମୋର କଣ ଏକୁଟିଆ ଲୋକ ମୋର ତ ଏକୁଟିଆ ଲୋକ ସମୟ ହଉନି। ଆପଣ ମୋ କଥା ତ ଜାଣିଥିବେ ଆଉ କଣ ସବୁବେଳେ ସେଇ ସେଇ କଥାକୁ ଦୋରେଇଲେ ବି ଭଲ ନୁହେଁ। ଆଉ ଦେଖୁଛ ଏକୁଟିଆ ଲୋକ କୁଆଡେ ଯିବାକୁ ସମୟ ହଉନି ଯଦି ଏ ପାଖ ଆଖ କୋଉଠି ହେଲା ସେଇ ଦେଇ ଘର ଟିକେ ବୁଲିକି ଆସିବା କଥା ଏଇ ଛତିଆ ଟିକେ ଯିବା କ ତା ଆଉ କୁଆଡେ ଆଉ ମୁଁ ଯାଉଛି ଆଉ ଯାଉନି। ଏ ସମୟ ଥିଲା ଯାଉଥିଲି ଏବେ ସମୟ ଅଭାବ ସ ସବୁଆଡୁ ଚିନ୍ତା ବା କଣ କହିଲ?
ମୁଁ କହିଲି ଜଗନ୍ନାଥଙ୍କ ପାଖ କୁ ଯାଇନ
ଜଗନ୍ନାଥ ପା କୁ ଯା ଜଗନ୍ନାଥଙ୍କ ଡୋରି ଆଉ ନା ନଗଉ ନାହାଁନ୍ତି କି ଆଉ ନାଗିବ କି ନାଇଁ ମତେ କାଇଁ ଲାଗୁନି ସନ୍ଦେହ। କେବେ ଲଗଉଛି ଜଗନ୍ନାଥ ଡୋରୀ ଦେଖାଯାଉ ଏ ସମୟ କହିବ।
ସିଏ ଯେବେ ଚାହିଁବେ ସେବେ ଡାକିବେ।
ହଁ ସେ ଯିବେ ସେ ସମୟ ବା ଯେ କେବେ ଡାକିବ ଦେଖାଯାଉ ଏବେ ଡାକୁଚନ୍ତି ବୁଅ ଆଗକୁ ଡାକିବ ଭବିଷ୍ୟତରେ ଡାକୁଥିବ ସବୁବେଳେ ଯିବି କଣ ହଉ ଦେଖାଯାଉ ଆଉ? ଆଉ ତମେ କୁହ? ତମେ ତ ଯିବ ଆଉ କଣ ସେଆଡ଼େ ବର୍ଷା ଫର୍ଷା ସବୁ କଣ ସବ ମେଘ ସବୁଆମ ତଳି ଫଳି ସବୁ ହେଲା ତମ ଗାଁରେ ସବୁ ଲୋକ କଲେଣି ସବୁ ବିଲବାଡି କାମ?
କତ ଗାଁରେ ଏଇ ବର୍ଷା ମଝିରେ ତ ଏଇ କିଛି ଦିନ ହବ ଖରା ଅତି ପ୍ରବଳ ଖରା ହଉ ଥିଲା ସେଥିପାଇଁ କିଛି କାମ ଆରମ୍ଭ କରୁନଥିଲେ ହଠାତ୍ ଏମିତି ପାଗ ପରିବର୍ତ୍ତନ ହେଇକି ଯୋଉ ବର୍ଷା ଚାଲିଛି ଲୋକ ମାନେ ଧ୍ୟ ଏବେ ଯୋଉ ସମ୍ବାଦ ଦେଖିକି ମରୁଡି ହବ, ବନ୍ୟା ହବ ଏସବୁ ଦେଖିକି ଟିକେ ଡରି ମଧ୍ୟ ଯାଉଚନ୍ତି। ଯୋଉଥିପାଇଁ କି ଏବେ ପର୍ଯ୍ୟନ୍ତ କାମ କିଛି ଆରମ୍ଭ କରିନାହାଁନ୍ତି ଆଉ।
ଓହୋ ସବୁ ଏତେ ସବୁ କଥା ଆଉ ତମ କୁ ତମକୁ ତ ଭୋକ କରିବଣି ହଉ ତମେ ଯାଅ ଖାଇକି ଦେଇକି କେତେବେଳେ ଫଙ୍କା ହେଲେ କଲ କରିବ ନା କଣ କହୁଚନ୍ତି?
ଆଜ୍ଞା ଆଜ୍ଞା ହଁ ମୋର ବି ଖାଇବାର ସମୟ ହେଇଗଲାଣି ଦିଟା। ଅଫିସ ରେ ସମସ୍ତେ ଯିବେ ଖାଇବା ପାଇଁ ମୁଁ ବି ଯାଉଚି ଖାଇବି ପରେ ଫାଙ୍କା ହେଲେ କଲ୍ କରିବି ଆଉ।
ହଉ ହଉ ତ ନିଶ୍ଚିନ୍ତ ତମେ ଫାଙ୍କା ହେଲେ କଲ୍ କରିବି ଆଉ। ବୁଝିଲେ ହଁ ହଁ ବୁଝନ୍ତୁ ହଉ। ରୁହନ୍ତୁ।